ଲୋ
ହ୍ୟାଲୋ
ଖୁଡ଼ି କଣ କରୁଛ?
ଏଇ ବସିଥିଲି ଆଉ କଣ କରିବି। ତମେ କଣ କରୁଛ?
ମୁଁ ବି ଏ ବସିଛି ଆଉ କଣ କରିବି ବର୍ଷା ହଉଛି ତ ଏଞଜୟ କରୁଛି ବସିକି ଆଉ ଗରମ ଗରମ ପକୁଡି ଖାଇକି ଆଉ।
ଭଲ ଆଉ ପକୁଡି ତାହେଲେ ତମର ଭ-ବର୍ଷା ପାଗକୁ ପକୁଡି ବହୁତ ଭଲ।
ହଁ ସେଥିପାଇଁ ତ ବନେଇକି କରିକି ଖାଇଲୁ। ଏ ପିଆଜ ଲୁଣ ମିଶେଇ
ହଁ ହଁ ଟିକେ ଅନେଇଲ ତାହା ଚ ଚ କୁଳି ପିଆଜ ଟିକେ ହଁ ତା ସହିତ ଟିକେ କଞ୍ଚା ଲଙ୍କା ଖାଇଲନି।
ହଁ କ କଞ୍ଚାଲଙ୍କା ଛାଣା ହେଇଥିଲା ହଁ ଛଣା ହେଇଥିଲା ଆଉ ଆଉ ପିଆଜ ଗୁଳି ପିଆଜ ଆମର ଥିଲା ଘରେ ସେଇ ପିଆଜ ଆଉ କଞ୍ଚାଲଙ୍କା ବିଟ ଲୁଣ। ମାରିକି ପୁରା ବଢିଆ ହେଛି ଆଉ-ଆଉ ତମେ କଣ ଖାଇଛ?
ମୁଁ ହିଁ ବାଦାମ ଦିଇଟା ଖାଇଲି ଆଉ ଭଜା ବାଦାମ ଆଉ।
ଓ ଆଚ୍ଛା। ଆଉ ଦେହ କେମିତି ଅଛି?
ଦେହ ବହୁତ ଭଲ ଅଛି। ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି ଆଉ ଟିକେ ଥଣ୍ଡା ହେଇଯାଇଛି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି? ଥଣ୍ଡା ହେଇଛି ତ ଛାଡିଯିବ ଆଉ।
ହଁ ମେଡିସିନ ବା-ବାପା କହୁଥିଲେ କି ମେଡିସିନ ଖା ବୁ ଆଣିବି ମୁଁ କହିଲି ନା ନା। ଏମିତି ଥଣ୍ଡା ହେଇଛି ସେ ଛାଡିଯିବ ଯେ ବରଫରେ ଗାଧା ଗାଧି କରୁଛି ତ ଗରମ ଏତେ ଜୋରେ ହଉଛି ନା ବ
ହଁ ହଁ ସେଇ କଥା କହୁନା ବରଫରେ ଗାଧଉଚ ଥଣ୍ଡା ହବନି ନା।
ବା ଆଉ ଗରମ ହଉଛି ଆଉ କଣ କରିବି। ହୁଁ ଏତେ ଗରମ ସହି ହଉନି ଯେ-ଯା-ଆଉ କଣ କରିବୁ ଅ ଏବେ ଏଇ ତ ସନ୍ଧ୍ୟା ବେଳୁଆ ଟିକେ ବର୍ଷା ହଉଛି ନହେଲେ ଏଇ ଯୋଉ ସକାଳ ଛଅ ନଅଟା ରୁ ଦିନ ପାଞ୍ଚଟା ପର୍ଯ୍ୟନ୍ତ ଯୋଉ ଗରମ
ଏ ନା ନା ଗରମ ତ ବହୁତ ହଉଛି ଗରମକୁ ଖରାଟା ଖରାଟା କଥା କୁହନି ଘରୁ ତ ବାହାରିବନି ମୁଁ ତ ସେଇ ଗୋଟେ ଘରେ ପଡ଼ି ପଡ଼ି ରହୁଛି ପାଞ୍ଚଟା ବେଳ ହେଲା ଗୋଟେ ବାହା କୁ ଯାଉଚି ବୁଲି।
ହଁ ତାପରେ ଏଇ ଯୋଉ ବର୍ଷା ହେଇଗଲା ବେଳକୁ ବି କୁଆଡେ ଯାଇହଉନି ଆଉ ମୁଁ ତ ଆମ ଆମ ଠା କୁରଙ୍କ ପାଖକୁ ଯାଉଛି ଆମେ ମୁଁ ବି ଚାଲିବାକୁ ସେଇ ପାଞ୍ଚଟା ହବ ମାନେ ଆମ ଠାକୁରଙ୍କ ପାଖକୁ ଯାଉଛି। ଆମ ଗ୍ରାମ ଦେବତୀ ଗୋଟେ ଅଛନ୍ତି ହଁ ସେଠିକି ଯାଉଛି ବୁଲିକି ଆସ୍ ଗୋଟ ଆଳତି ହଉଛି ଦେଖିକି ମ ମନ ବି ଟିକେ ଭଲ ଲାଗୁଛି। ହଁ ସନ୍ଧ୍ୟାବେଳଛି ଦେଖିକି ଆ। ଉ ଗୋଟେ କିଲୋମିଟର ହବ।
ଓହୋ ଭଲ ଆଉ କିଏ ତମେ ତମେ ଯାଅ କିଏ କିଏ ଯାଅ ମିଶିକି?
ଉୁଁ ଆ ମୁଁ ଆମ ସାାଇ ରେ ଝିଅ ମାନେ ସବୁ ଅ ଛନ୍ତି ତିନି ଚାରି ଜଣ ସବୁ ଆମେ ମିଶିକି ଯାଉ।
କେତେ ଲୋକ ହୁଅନ୍ତି ଆଳତିରେ?
ତଥାପି ହୁଅନ୍ତି ଲୋକ ହୁଅନ୍ତି ବାର ଦେଖିଲେ ଏତେ ଲୋକ ହୁଅନ୍ତି ବାର ନଥିଲେ ଏମିତି। ହୁଅନ୍ତି ତଥାପି ଦଶ ବାର ଜଣ ଭଳିଆ ହୁଅନ୍ତି ଆଉ।
ହଁ ହଁ।
ଆଉ ମାଆଙ୍କର ଆଳତି ଦେଖିକି ନା ସନ୍ଧ୍ୟା ଟାଇମ ରେ ଭୋଗ ହୁଏନି ସକାଳ ଟାଇମ ରେ ଭୋଗ ହୁଏ ସକାଳ ଟାଇମ ରେ ବି ଆମେ ଯାଉଛୁ। ଆରାମ ସେ ନନା ପୁରା ନଡିଆ କରିକି ପୁରା ହଁ ସକାଳେ ବି ଯାଉଛୁ ସନ୍ଧ୍ୟା ବେଳେ ବି ଆମେ ଯାଉଛୁ। ଦି ଟାଇମ ଯିବା ଗଲେ ଭଲ ଲାଗୁଛି ଯିବା ପାଇଁ। ହଁ ସକାଳୁ ଗାଧେଇକି ସାଢେ ସତେଟା ଭିତରେ ହେଇଯାଉଚି।
ଭଲ ମନ ହାଲ୍କା ଲାଗିବ।
ହଁ ମୋ ହାଲ୍କା ଲାଗିବ ଭଲ ଲାଗୁଚି। ହଁ ତାପରେ ନନା ନଡିଆ କୋରିକି ପୁରା ଭୋଗ ଚକୁଳିକି ପୁରା ଦଉଚନ୍ତି। ଆଉ ଖାଇକି ଆସୁଚୁ ଆଉ, ବସିକି ଟିକେ ଆଉ।
ଭଲ ଆଉ।
ରଜ ଆସୁଚି, ରଜରେ କଣ ପ୍ଲାନ୍ ସବୁ?
ରଜରେ ମୁଁ କିଛି ଭାବି ନାହିଁ ରଜକୁ ନେଇକି କାରଣ ମୁଁ ଯାଇଥିଲି ଏଁ କଣ କହିଲ? ମୁଁ ତ ଡ୍ରେସ୍ ମୁଁ ଆଗରୁ କିଣିକି ରଖିଦେଇଛି, କାରଣ ମୁଁ ଜାଣିଚି ରଜ ଟାଇମ୍ ରେ ଏଁ ଭିଡରେ ଡ୍ରେସ୍ କିଣି ପାରିବୁନୁ, ହଁ ମୁଁ ବହୁତ୍ ଆଗରୁ ମା
ମୁଁ ଦି ତିନିଟା ଦୋ କାନ୍ ଗଲିଣି ହେଲେ ଡ୍ରେସ୍ ମତେ କିଛି ବି ଗୋଟେ ଭଲ ଲାଗୁନି।
ନାଇଁ-ନାଇଁ ତମେ ସିନା ଆଗରୁ ଆଣିଥାନ୍ତ ଏବେ ସବୁ ଡ୍ରେସୁରା ବାଛୁଆରୀ ହେଇଯାଇଚି। ଆଉ ତମେ ଜାଣିନ ନା କଣ ଆଉ ଆଣିନ ଆଉ।
ଅ ସେଇଥିପାଇଁ ବୋଧେ ମୋ ମନକୁ କିଛି ବି ଯାଉନି ଭାବିଛି ଦେଖିବା ଉ ମାନେ ଯିବି ବାହାରୁକୁ କୁଆଡେ ଯାଇଁକି ତାହେଲେ ନେଇକି ଆସିବି ଦୂର ବା ଟ ଯାଇଙ୍କି ତତେ ନେଇକି ଆସିବି ଆଉ ନହେନେ ଆଉ କଣ କରିବି, ଡ୍ରେସ୍ ତ ମନୁକୁ ଯାଉନି।
ସେଇଆ ହିଁ କର।
ସେଇଆ ଭାବୁଚି କରିବି, ଆଉ କିଛି ଅ ନାହିଁ ଆଉ କଣ କରିବି, ମୁଁ ଡ୍ରେସ୍ ଗୋଟେ ପିନ୍ଧିବୁନି ନା ରଜରେ ପୁଣି ଝିଅ ମାନଙ୍କ ପର୍ବ ରଜ ଟା।
ନାଇଁ-ନାଇଁ ଶୁଣ ଗୋଟେ କାମ କର ତମେ ବରଂ ଦୂରକୁ ଯା, ଆଉ ଏବେ ତ ବହୁତୁ ହଁ ଦୂରକୁ ଯାଇଁକି ନହେଲେ ଗୋଟେ କାମ କର ନେଇଆସ ଆଉ ପାଖାପାଖିରେ ବହୁତୁ ଗାଁ ଫାଁ ଗହଳିରେ ଲୋକ ସବୁ ନେଇଯାଉଥିବେ ତ?
ହଁ-ହଁ ଲୋକସବୁ ନେଇଯାଉଚନ୍ତି, ତାପରେ ନେଇ ଆସିଲେ ଦୂରକୁ ଯାଇଁକି ନେଇକି ଆସିଲେ ଯାଇ
ମୁଁ ଜାଣିଚି ଅସୁବିଧା ହବ, ମୁଁ ସେଇତ ଆଗ
ଯାହଉ ଭଲ ତମେ ଆଗୁଆ ଡ୍ରେସ୍ ଆଣିକି ରଖିଦେଇଛ। କେତେ ବଢିଆ ହେଲା ତମର ଯାହଉ ରଜରେ ତମେ ପିନ୍ଧଦବ ଆଉ ଯଦି ନ ମିଳିଲା ଦେ ଦେଖିଆ ଆଉ ଗୋଟେ ଦିଟା ଜାଗା ଯିବା ଯଦି ମନକୁ ଗଲା ଆଣିବ ନହେଲେ ରଜରେ ଥ ନାଇଁ ଆଉ। ଏତେଥର ହଁ ଏଇଥର ରଜରେ ନଗଲେ ବି ବା କି ଓଷା ଆଉ ପର୍ବପର୍ବାଣି ଅଛି ନା କରିଦବ ନହେଲେ ତା ଦେରେ। ଅଁ ରଜ ପାଇଁ ଯଦି ନ ମିଳିଲା ତାପ ସେ ଯୋଉ ବାକି ଓଷା ରହିଲା ପର୍ ର୍ବ ରହିଲା ତା ଦେରେ କର୍ଦବ ଦିଟା
ହଁ ମୁଁ ତ ସେଇୟା ହିଁ ଭାବୁଛି।
ହଁ ଆଉ ପଢାପଢି ତମର ସବୁ କେମିତି ଚାଲ୍ଚି?
ପଢାପଢି କଣ ଏଇ ଛୁଟି ରେ ଘରକୁ ଆସ୍ଚି, ଆଉ ଖରା ଛୁଟି ରେ ଜାଣିଚ ସୁଆଡେ ସବୁଠି ଛୁ ଟି ଥାଏ, ଏଇ ପଢାପଢି ଘରେ ଟିକେ ପଢୁଚି ଯାହା ଘଣ୍ଟେ-ଘଣ୍ଟେ ମାନେ ସକାଳୁ ପଢିମି ସାତଟା ରୁ ନଅଟା ଦି ଘଣ୍ଟା ଜାଙ୍କେ ପଢିବି। ଏ ଆଉ ପୁଣି ରାତି ରାତିରେ ପଢିବି ସେମ୍ତି ଛଅଟାରୁ ସେ ଆଠଟା ସେମ୍ତି ଦି ଘଣ୍ଟା ପଢିବି ସଇଲା ଆଉ ଦିନମାନ ପଢାପଢି ନାହିଁ।
ହଁ ପଢିବାକୁ ତାପରେ କଣ ଇଚ୍ଛା ହଉଥିବ ମ ରହିଯିବୁମ ରଜ ଛୁଟିରେ ବି ଆସିଛନ୍ତି ନା ବୁଲିବା ପାଇଁ ଘ ଟିକେ ବୁଲିବାକୁ କରିବ ଆଉ ପଢିବା ପାଇଁ ଇଚ୍ଛା ହବନି ମୁଁ ମୁଁ କିନ୍ତୁ ସକାଳେ ଏମତି ଗଣ୍ଡେ ପଢୁଛି ଖରା ବେଳେ ମମି ଚିଡୁଛିି ପଡ଼ ପଡ଼ ପଡ଼ କଣ ପଡିବୁ ସେଥିପାଇଁ ଖରା ବେଳେ ବି ଟିକେ ବହି ଖୋଲିକି ବସିବା କଥା ଆଉ ସନ୍ଧ୍ୟା ବେଳେ ବି ସେମିତି ଘଣ୍ଟାଟେ ଘଣ୍ଟାରେ ବସୁଛି ଆଉ
ହଁ ମୁଁ ତ ସେଇ ଦି ଘଣ୍ଟା ଦିନରେ ଦୁଇ ରାତିରେ ଦୁଇ ଘ ତିନି ଘଣ୍ଟା ବସୁଛି ଆଉ
ଓହୋ ମୋର ବେଶୀ ନୁହେଁ ଘଣ୍ଟେ ଘଣ୍ଟେ ବସିନି ସରିଲା ତାପରେ ଫୋନ ପାଖରେ ଥିବ ଫୋନ ଦେଖିବାକୁ ଖାଲି ଇଚ୍ଛା ହବ ପଢିବାକୁ ଇଚ୍ଛା ହବନି ସେଥିପାଇଁ ଫୋନ ବି ପ୍ରାୟ ଟାଇ ମୁ ସାଇଲେଣ୍ଟ କରିଦିଏ ପଠ ଫଡ଼ି ବଲି ହୁଁ ହୁଁ ହ
ହଉଁ
ଆଉ
ଆଉ ତ ସକାଳୁ କେତେବେଳେ ଉଠୁଛ
ସକାଳେ ମୁଁ ସାଢେ ଛଟାରେ ଉଠୁଛି
ତା ଛ ଉଠି ମମି କଣ କାମରେ ସାହାଯ୍ୟ କରୁଛ ନା କରୁନା
ମମି କି ସାହାଯ୍ୟ କଣ କରିବି ଏବେ ତ ମୋର ଆ ଆଉ ଜଣଙ୍କ ଦାଦାଙ୍କ ସ୍ତ୍ରୀ ଅଛନ୍ତି ସିଏ ତ ସବୁ ସିଏ କରୁଛନ୍ତି ମମି କରୁଛନ୍ତି ଦି ଜଣ କରୁଛନ୍ତି ମିଶିକି ତ ଆମକୁ କିଛି କାମ ମାନେ ପ୍ରେସର୍ ପଡୁନି ଆମ ଉପରେ କିଛି କାମ କରିବା ଆଉ ସକାଳୁ ଉଠିଲେ ହଁ ଆଗରୁ ଟିକେ କରେ ମମି ଟ ଖରା ଖରେଇ କରିଦିଏ ମମି ଦେହ ଭଲ ନଥିଲେ ଚା ଟିକେ ବନେଇଦିଏ ହୁଁ ହଁ ମତେ ବ ରୋଷେଇ ସେମିତି ନୁ ହେ ମତେ ଚା ମ୍ୟାଗି ଇପି ଆଉ ପାସ୍ତା ଆଉ ଚକୁଳି ପିଠା ଏଇଗୁଡା ସବୁ ଭଲସେ ବନେଇ ଆସେ
ଭଲ ଆଉ ତାହେଲେ ତ ବହୁତ କିଛି ଜାଣିଦେଇଛ ତମେ
ହଁ ଚା ଟା ବେଶୀ ଭଲ ବନେଇ ମୋ ବାପା ସବୁବେଳେ କହିବେ କି ତୁ ବନା ଚା ତୁ ବନାେଇ ଚା ଆଉ ମମି ବନେଇଲେଲି ଚିଡିବେ କହିବେ ନା ତୁ ବନେଇ ପାରୁନୁ ଝିଅ ଭଲ ବନେଇ ପାରୁଚି ହଉ ମତେ ସବୁବେଳେ କହେ ବିନୁ ଆଉ ଟିକେ ଚା
ତାହେଲେ ତମେ ଗୋଟେ କାମ କରନ ଚା ଷ୍ଟଲ ଗୋଟେ ଖୋଲି ଦିଅ
ମୁଁ ତ ଭାବିଛି ଭାବିଛି କି ଚା କିଛି ନହେଲେ ଗାଁ ରେ ଚା ଷ୍ଟଲ ଟେ ଖୋଲିଦବ ମାନେ ବହୁତ ପ୍ରଫିଟ୍ ବହୁତ ମାନେ ଲାଭ ହବ ସେଥିରେ
ହୁଁ ମୁଁ ତ ସେଇୟା କହୁଛି ସେଇୟଆ କର ତମେ ଯାହା ଭଲ ବନଉଛ କରିଦେଲେ ଭଲ ହବ ଆଉ
ଛି ତାକୁ ମୋ ଡାହାଣ ହାତରେ ରଖିବି ସି ମତେ ଟିକେ ସାହାଯ୍ୟ କରିବ କିଛି ନହେଲେ ଏଇଟା ଗୋଟେ ମାନେ କହିବାକୁ ଗଲେ ଗୋଟେ ବାଣିଜ୍ୟ ଏଟା ଗୋଟେ ବିଜ୍ନେସ୍। ଏଟା କଲେ କିଛି କଲେ- ଆ ସାଇଟ୍ ରେ ରହିଲା ପାଠ ପଢା ପାଠ ପଢିବୁ କଣ- ଯଦି ସେମିତି କିଛି ମାନେ ଥିବ ଆଗକୁ ଅ ଉଁ କରିବା ପାଇଁ! ଭାବିିକି ରଖିଥିବୁ ତାହେଲେ ଏ କାମ କରିହବନି। ଦିଆଡୁ କେମିତି କରିବୁ ପାଠ ପଢିବୁ ଏପଟେ ଚା ଷ୍ଟଲ କେମିତି? ହଁ
ଆଉ ମୁଁ ତ ସେଇ କଥା
ହଁ ଏଇୟା ହଉଛି କଥା। ସବୁବେଳେ ସେଇ ଚା ବହୁତ ଥର ଭାବିଛି କରିବି ବୋଲି ହେଲେ ହଁ ପାଠ ପଢା ତ ଚାଲିଛି, ପାଠ ପଢିବି ନା ଇଏ କଡିବି! ଓଁ ତାପରେ ଗାଁ ରେ କଲେ ଯୋଉ ଲୋକମାନୋ ସବୁ ପିଇକି ଦେ ପିଇ ଦେବେ ପଇସା ଦେବେନି। ଆମ ଦେଲେ ଭାରି ଲସ୍ ହେଇଯିବ।
ନା ନା ଗାଁ ରେ କଣ କହିଲ ଗାଁରେ ହୁଁ ପେମେଣ୍ଟ ଦେବେନି ପଇସା ଟା ଦେବେନି ବାକି ରଖିଦେବେ।
ହଁ ସେଇଠି ତ ବାକି ରଖିଦେବ ବାକି ରଖିଦେବେ ହେଁ ଆମେ ପୁଣି ଆମ ପରିବାର କି ଆମ ଇଏଟା ଚାଲିବ କେମିତି ସେଟା। ନାତ କେହି ବୁଝିିବେନି କି?
ତ କୋଉ ଭଲ ମାର୍କେଟ ଏରିଆ ଦେଖିକି ସେ ଜାଗାରେ ଗୋଟେ ସେ ଚା ଦୋକାନ ଟେ ଖୋଲ ଆଉ।
ହଁ ସେଇଆ ଭାବିଛି କଲେଜ ସାଇଡରେ।
ଜେମି ହଲେ ପିଇବା ପାଇଁ ଆଉ।
ହଁ ତମେ ଆସିବ ମୁ ମୁଁ ଆମ ଘରକୁ କେବେ ଆସୁନା ଚା ମୁଁ ବନେଇକି ଦେବି ପିଇବ।
ହଁ ଯିବି କେବେ ଆଉ।
ରଜ ରେ ଆସୁନ?
ରଜରେ ଦେଖିବା ମୋର ତ ରଜରେ ୟାଆଡେ ସବୁ ବହୁତ ସାରା କାମ ରହିଯାଇଛି ନା। ଯଦି ମତେ ଫାଙ୍କା ମିଳେ ତାହେଲେ ଯିବି ଆଉ।
ହଁ ରଜରେ କୁଆଡେ କଣ ପ୍ଲାନ୍ ଅଛି କୁଆଡେ କଣ ଯିବ?
କାମ କଣଉନି ସେମିତି ବୁଲାବୁଲି ବେଶି ନାହିଁ ଖାଲି ଘର ପାଖାପାଖି ସାଙ୍ଗମାନଙ୍କ ସହିତ ଗୁ
ହଁ କୋଉଠି କଣ ରଜରେ ଦଳି ଫଳି କୋଉଠି ବେଶୀ ଭଲ ଖେଳା ହଉଥିବ ସେଇଠି। ଟିକେ ଯିବ ହ ବୁଲିବ ଆଉ ହଁ ଆଉ ବର୍ଷ ତମଆଡେ ଜୋରେ ହେଇ ଅଚିନା ନା ଆସତେହେଇଛି।
ବର୍ଷା ଟା ମ ଚାରିଟା ବେଳେ ଉଠେଇଥିଲା ସନ୍ଧ୍ୟ ବେଳେ ଛଅଟ ରୁ ସାତଟା ଭିତରେ ଟିକେ ଜୋର ହେଲା ଆଉ।
ଓହୋ ଆମର ଏଠି ବି ଲାଇନ ନଥିଲା, ହ ଆମ ଆଡେ ବି ଜୋରେ।
ଥିଲା ଆଉ ପଳେଇଥିଲା ଏ ଅବିକା ଆସିଲା।
ଓହୋ ଆମର ବି ସେଇ ନଥିଲା ଆସିଲାଣି ଅଧଘଣ୍ଟା ହବ ଆସିଲାଣି। ଯାହଉ ଲାଇନ ନହେଲେ ଲାଇନ ନ ଆସିଲେ ହଇରାଣ ସୋଇନଥା ଶୋଇପାରିନଥାନ୍ତ ତାପରେ ବର୍ଷା ବି ହଉଛି କୋଉ ଛାତ ଉପରେ ଯାଇ